ହ୍ୟାଲୋ।
ହଁ। ଆଜି କେମିତି ମନେ ପଡିଗଲା
ଆଜି ମନେ ପଡ଼ିଲା। ମୁଁ କହିଲି କଣ କରୁଛନ୍ତି ଦେଖିିବା। ଲଗାଏ ଫୋନ ଲଗେଇଲି।
ହଁ।
ତମେ ବ୍ୟସ୍ତ ଥିଲ ଆଉ। ମମି କଥା।
ହଁ, ସେ ଯୋଉ। ହଁ, ସେ ଝିଅ ଟିକେ ଛୋଟ ତ। ତା କାମ ସାରିକି। ଲାଳୁ ବ୍ୟସ୍ତ ଥିଲି ଆଉ। ହଁ, ଜଷ୍ଟ ଗାଧେଇକି ଏବେ ଆସିଲି।
ଖାଇଛ। ନା ଖାଇନା
ହଁ ଖାଇଥିଲି। କଣ ଏଇ ବରା, ଇଟଲିୀ, ତରକାରୀ ଏମିତି ଟିକେ ଖାଇଥିଲି ଆଉ।
ଓହୋ ଝିଅ କଣ କରୁଛି?
ଝିଅ ଏଇ ତାକୁ ଶୋଇ ଦେଇେଇକି ତ ମୁଁ ଗାଧେଇ ଗଲି। ସେ ଶୋଇଛି।
ନିଜେ କଣ ଖାଇଥିଲା?
ହଁ।
ଝିଅ କଣ ଖାଇଥିଲା?
ହଁ, ଟିକେ, ଯୋଉ ଝିଅ ଖାଇଛି। ତାକୁ
ଡଲିଆ କରିକି ଦେଇଥିଲି।
ତମେ ଖରା ବେଳେ। ସବୁ କଣ ରୋଷେଇ କରିଛ ଖାଇବା ପାଇଁ? ଖରା ବେଳେ କଣ ରୋଷେଇ କରିଛ ଖାଇବା ପାଇଁ।
କୋଲି ହ
ହ୍ୟାଲୋ
ହ୍ୟାଲୋ
ଆଲୋ ଭାତ କେତେବେଳକୁ ଖାଇବୁ।
ହ୍ୟାଲୋ ହଁ ଟିକେ ନେଟୱାର୍କ ପ୍ରୋବନ୍ ଥିଲା ତ ସେଥିପାଇଁ।
ଶୁଭା ଯାଉନି କିଛି। ମୁଁ କାଲି ଗା ଗାଧେଇକି ଏବେ ଆସିଲ କଣ ଖାଇବ ଏବେ? ହ୍ୟାଲୋ
ବସ୍
ନେଟୱାର୍କ ଜାଗାକୁ ଯାଅ ମୁଁ କହିଲି ନେଟୱାର୍କ ଜାଗାକୁ ଯାଅ। ମୁଁ କହିଲି ଗାଧେଇକ ଏବେ ଆସିଲା କଣ? ଖାଇବ?
ଗାଧେଇକି ନାଇଁ ଭୋକ ନହିଁ ଏମିତି ବିସ୍କୁଟ ଖଣ୍ଡେ ଖାଇଦେଲେ ଯିଉ ଗାଧେଇଛି ତ ଟିକେ ଏ ଆଉ ତମେ କଣ ଖାଇଛ?
ମୁଁ ଖାଇଥିଲି ପିଠା ଆଉ ତମେ ଖରାବେଳ ପାଇଁ ରୋଷେଇ କଣ କରୁଛ?
ଆ ହୋ ପିଠା ସହିତ କଣ?
ଖାଲି ପିଠା ଖାଇଦେଇଥିଲି ଆଉ।
ହଁ। ଖରାପ ହଁ ସେଇ ଡାଲମା ଟିକେ ହବ। ନା ଏଇ ମୁଁ ତ ଅଛି ବାପା ସେ ଯୋଉ ବୋଉ କଣ କରୁଛି ଆଉ ସେ ଡାଲମା ଆଉ କଣ ସେ ଆଉୁ ତମାଟୋକୁ ଯେମିତି କରନ୍ତିନି ବଡି ଫଡି ଦେଇକି ସେମିତି ହବ ଆଉ କଣ ଭଜାଟେ ହବ ଆଉ ତମେ କଣ ରୋଷେଇ ସାରି ଦେଇଛ।
ଆଇ କଲ
ହେଲେ ତମେ ରୋଷେଇ ସାରି ଦେଇଛ।
ଆମର ସଇଲାଣି
କଣ ଆଜି ରୋଷେଇ?
ଆମର ସଇଲାଣି। ଆମର ରୋଷେଇ ସଇଲାଣି।
ହଁ ଯେ ରୋଷେଇରେ କଣ ଆଜି କରିଚ?
ପୋଇ ଚୁଚୁଡା ହେଇଛି ଆଉ ଅଣ୍ଡା ଆଉ
ଆଚ୍ଛା।
ହେଇଛି ଯୋଉ ଖଡ଼ା ଫଡ଼ା ପକେଇକି ସବୁ ତରକାରୀ ହେଇଛି ଜହ୍ନି ଖଡ଼ା ଆଳୁ
ହୁଁ ଆଚ୍ଛା। ଆଉ କଣ ଖାଇଥିଲ ପିଠା ସହିତ କଣ?
ପିଠା ସାଙ୍ଗରେ ତର କାରି।
ପିଠା ସହିତ କଣ ଖାଇଥିଲ?
ପିଠା ସହିତ ତରକାରୀ।
ତରକାରୀ କଣ କଣ ତର କାରି।
ଏ ମଟର ତରକାରୀ।
କଣ ତରକାରୀ। ପିଠା ସହିତ କଣ ତରକାରୀ।
ମୋ।
ଆଲେ ପିଠ। ଆଛା ଆଉ। ଆଉ ତମ ପୁଅ ସ୍କୁଲ ଯାଇଛି।
ହ୍ୟାଲୋ।
ହ୍ୟାଲୋ। ମୁଁ କହିଲଲି ପୁଅ ଇସକୁଲ ଯାଇଛି। ପୁଅ ସ୍କୁଲ ଯାଇଛି।
ରିବାର ଛୁଟି ପୁଅ ଖେଳୁଛି।
ହ ଆଉ। ଆଉ ମାନେ ରୋଷେଇ ତମେ ସକାଳୁ ଉଠିକି ଏତେ ଶୀଘ୍ର ସବୁ ରୋଷେଇ ସାରିଛ ନଅ କି।
ଆମର ଶୀଘ୍ର ସଜଯାଇ ଆସେ। ଏ ଗାରଟା ହେଲାଣି। ଏଗାରଟା ହେଲାଣି ଆମର ଶରିଯାଏ ଶୀଘ୍ର ରୋଷେଇ।
ହଁ।
ର ଲେଟ୍ ରେ ବୋଧେ ରୋଷେଇ ହୁଏ?
ଏଠି ଟିକେ ଶୀଘ୍ର ରୋଷେଇ ସରିଯାଏ ଆଉ। ଆଉ ତମେ ରୋଷେଇ ରାତିରେ ତ ପୁଣି ରୋଷେଇ ଏଗାରଟା ସାଢେ ଏଗାରଟା ଭିତରେ ଶାଶୁ ଘରେ ଏଗାରଟା ଭିତରେ ସରିଯାଏ, ଆଉ ଏଠି ସେଇ ବାରଟା ହେଇଯାଉଛି ଆଉ। ରୋଷେଇ କଲାବେଳେ ଟିକେ ଲେଟ ହଉଛି ମାନେ ଆଉ ମୁଁ କହିଲି ପୁଅ